ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର ନମସ୍କାର।
ବ୍ୟସ୍ତ ଅଛନ୍ତି ଆଜି?
କଣ କରୁଛୁ? ଶୁବୁନି?
ମୁଁ କହିଲି ଆପଣ ଏବେ କଣ କରୁଥିଲେ?
ବସିକି ଫୋନ ଦେଖୁଥିଲେି ଆଉ କଣ କରିବି ଆପଣ କଣ କରୁଛନ୍ତି?
ଆଉ ମୋର ଟ୍ୟାକ୍ସ ସରିନିଁ ମୁଁ ଟ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଛି।
ଓହୋ।
ଆଜ୍ଞା।
ଖାଇଥିଲେ କଣ ଆପଣ ଆଜି?
ଆଉ ସେ ସେ ଭାତ, ଡାଲମା, ଅଣ୍ଡା ଆଳୁ ଭୁ ଭୁନଜିଆ। ଆପଣ କଣ ଖାଇଥିଲେ ଆଜି?
ହଁ ସ ସକାଳେ ଆଣି ମାଛ ତକାରି ଆଣିକି ସକାଳେ ରୋଷେଇ କରୁଥିଲୁ ସେଆକୁ ଖାଇଥିଲି।
ଆପଣ ଷ୍ଟୁଡେଣ୍ଟ ନା ନା ମାନେ ଜବ୍ କରିଛନ୍ତି?
ଉଁ ମୁଁ କାମ କରୁଛି।
ହଜ ମ୍ୟାରେଡ଼ ନା ଅନମ୍ୟାରିଡ଼ ପର୍ସନ୍?
ଅନ୍ ମାରେଜ୍।
ଆଜ୍ଞା ଆଜ୍ଞା। ଆଉ ନିଜେ ରୋଷେଇ କରୁଛନ୍ତି?
ହଁ ଆଉ ତିନି ଜଣ ପିଲା ଅଛୁ ନିଜେ ରୋଷେଇ କରିକି ଖାଉଛୁ।
ଆଉ ଜବ୍ କରିଛନ୍ତି ବା?
ଜବ୍ କରିନି ଏ ଠିକାଦାର କାମ କରୁଛ ଏଠି ଲାଇନରେ।
ଆଚ୍ଛା ଆଚ୍ଛା ହଁ ପାଗ କେମିତି ଅଛି ସାର୍?
ପାଗ ତ ତିନି ଦିନ ହେଲାଣି ବର୍ଷା ହଉଛି ଡିଉଟି ଯାଇ ହଉନି କିଛି ହଉନି।
ଆଜ୍ଞା।
ତିନି ଦିନ ବର୍ଷା ଲାଗିକି ରହିଚି ଜମା ଛାଡ଼ୁନି।
ଆଜ୍ଞା। ହଁ ବର୍ଷା ଟା ବହୁତ ଜୋରସୋରେ ହଉଛି ସବୁଆଡେଇଟା ହଉଛି ଏଇଟା ଜମାରୁ ଛାଡୁନି ବର୍ଷା ଟା।
ଆଉ କଣ ସେପଟରେ ହଉଛି?
ହଁ ଏପଟେ ବି ସେ ହଉଛି ଏପଟେ ଜମା ବି ଛାଡନି ସେମିତି ପୁରା ଲାଗିକି ରହିଛି।
ଆପଣ ଏବେ କଣ କରୁଛନ୍ତି ପଢା ପଢି କରୁଛନ୍ତି ନା କିଛି ସାଇଡ ଇନକମ କରୁଛନ୍ତି?
ଟିଚର ଅଛି ଟିଚର୍ ଅଛି।
ଆଜ୍ଞା, କଉଥିରେ ଟିଚର ଅଛନ୍ତି?
ମୁଁ ଇଂଲିସର।
ଓ ।
ଇଂଲିଶ ଆଉ ସାଇନ୍ସ ର ଟିଚର।
ଆଚ୍ଛା ଆଚ୍ଛା।
ଆଜ୍ଞା, ଆଉ ଆପଣଙ୍କ ହବି କଣ?
। ମୋର ହବି କଣ କ୍ରିକେଟ କ୍ରିକେଟ ଖେଳିବା ଆଉ। ଆଉ ଟିକେ ଡ୍ରଇଂ ମଇଂ ଅଙ୍କା ଅଙ୍କି କରେ। ଏଇ ଦିଟା ହବି ଆଉ, ଆପଣଙ୍କର?
ମତେ ଟିକେ ପଢ଼ା ପଢି କରିବାକୁ ଭଲ ଲାଗେ।
ଆଉ ସେଥିଲାଗି ଟିଚର ହେଇଯାଇଛି ଆଉ।
ପଢିବାକୁ ଟିକେ ମତେ ଟିକେ ଭଲ ଲାଗେ ପଢିବା ପାଇଁ।
ଓହୋ କଣ ଛୋଟ ଛୁଆଙ୍କୁ ପଡଉଛ ନା ବଡ ପିଲାଙ୍କୁ?
ନା ମୁ ସେଭନ ଏଇଟ୍ ନାଇ ଟେନ ରେ ପଢୁଛି।
ଓ ହୋ।
ହାୟର କ୍ଲାସ ପଢ଼ଛି।
ଓ ହୋ।
ଆଁ ଆଜି କଣ ଖାଇ ହଁ ଆଜି ମାଛ ତର ରାତିରେ ରାତିରେ ସାଙ୍ଗମାନେ ମିଶି କଣ ପ୍ରୋଗ୍ର
। ରାତିରେ କଣ ସନ୍ଧ୍ୟାବେଳେ ଯଉ ପିଲା କଣ ପାଇବାକୁ କହିବୁ ସେଇଟା ଆସିବ ଆଉ।
ଆଜ୍ଞା।
ତାଙ୍କ ମନ ତାଙ୍କ ଯେତଳେ ସେ ଯାହା କହିବେ ସେଇଟା ଖାଇବେ ନ ଖାଇଲେ ଘରୁକୁ ପଳେଇବେ ଯେ ମୋର ପଇସା ପଡିଯିବ।
ଆ
ଆପଣଙ୍କର ଟ୍ୟାକ୍ସ କମ୍ପିଲିଟ ହେଇଯାଇଛି?
ମୁଁ ର ଜଣେ ତିନି ସପ୍ତାହ ହେଲାଣି ମୋର ଟ୍ୟାଗ ଆସିିବ ତା ସଙ୍ଗ କଥା ହବନି କହ କାହା ଯଦି କଲ୍ କରି ଭାବିପିବ କାହା କତିକି କଲ୍ କରେନି।
ମୁଁ ଏ କାଲିଠୁ ହଉଛି କଲ୍ କରିବା ଷ୍ଟାର୍ଟ କରିଛି।
ମୋର ତିନି ସପ୍ତାହ ହେଲାଣି ନଅଟା ନା ଦଶଟା ହେଇଛି। ଆହୁରି କୋଡିଏଟା ମୋର ଅଛି।
ଆପଣ ଏଇନା ମତେ ଆଉ ଗୋଟେ କରିଦେବେ। ହଁ କରିଦେଲେ ଆପଣଙ୍କର ବି ବଢିଯିବ ଗୋଟେ କାହିଁକି ନା ମୁଁ ବି କାଲିଠୁ ହିଁ ସେ ମାନେ ଟ୍ରାଏ କରୁଛି ମତେ ଟାଇ ନାହିଁ କାଲି ଇଭିନିଂ ଯଉ ବସିକି କାଲି ଏଠୁ ଗୋଟେ ଗୋଟେ ବ ମୋର ବି ସେମିତି ସାତ ଆଠଟା ଖଣ୍ଡେ ହେଇଛି?
ହୁଁ ହୁଁ।
ଆଠ ନଅଟା ଘରେ ହେଇଯିବ ମୁଁ କହିଲଲି ଦେଖିବା ଆଜି ତ ଲାଷ୍ଟ ଡେଟ୍ ଅଛି ନା? ଆଜି ଲାଷ୍ଟ ନୁହେଁ କି ସଣ୍ଡେ ଟା ରବିବାର ପର୍ଯ୍ୟନ୍ତ ଗ୍ରୁପ୍ ରେ ଛା ସଣ୍ଡେ ପର୍ଯ୍ୟନ୍ତ ଅଛି ଦେଖିବା ଆଜି କେତେଟା ହେଇପାରିବ ଆଉ।
ହୁଁ।
ଦେଖ ସାମାନ୍ୟ ତ କହିଥିଲେ ମିନିମମ୍ ପନ୍ଦରଟା କମ୍ପ୍ଲିଟ୍ କରିବା ପାଇଁ।
ହଁ।
ହଉ ଯେତେଟା କମ୍ପ୍ଲିଟ୍ ହେଇପାରୁଛି ଆଉ କଣ କରିବା?
ହଁ ସେଟା ତ ସତକଥା ସମସ୍ତେ ଭଲ ଟାଇମ ଲାଗିବା ଦରକାର ନା ନାଇଁ?
ହଁ ସମସ୍ତେ ସନଡେ ଟା ଯେ ଜବ୍ କରିଥିବ। ସେ ତାଙ୍କର ନିଜ ନିଜ କାମରେ ବ୍ୟସ୍ତ ଆଜି ସନଣ୍ଡେ ଗୋ କେତେ ଦିନ ମିଳିଲା ନା କେମିତି ଟିକେ ରେଷ୍ଟ ନେବି। ଏ ସେ କାମରେ ବେ ତ ଆଉ ସମସ୍ତଙ୍କୁ ଟାଇମ କେତେବେଳେ ଆଉ ମିଳୁଛି।
ହଁ ମୁଁ ଯମା ଡାଉନଲୋଡ କରିଦେଲି ମୋ କାହାକୁ ଗୋଟେ ଦେଲା ମୁଁ ଡାଉନଲୋଡ କରିଦେଲି। କାହାକୁ ବି କଣ କ ଫାଷ୍ଟ ଫାଷ୍ଟତେବେଳେ ଡାଉନଲୋଡ କଲି। ମୋ ସାଙ୍ଗ ସାଙ୍ଗରେ କଥା ହେଇଗଲି ଶହଅ ସାତଟା ତା ସରେ ରାତିରେ ଡଲିଡଉଟରେ ଆସିବି ସାତଟା ଆଠଟା ଆଉ କି କାମ ନଥିବ ନା ତ ତା ଯଦି କଲ୍ କରି ସାତ ଆଠଟା କଥା ହେଇଯାଏ। କାହାରେ ଆଉ କାହା ସହ କଲ କରିବାକୁ ଇଚ୍ଛା ନାଁ ତା ଭିତରେ କଲ ବି କଲିନି।
ନା ମୁଁ ଜାଣିନି ମଇନା ଗ୍ରୁପରେ ଦେଖିଲି ମୁଁ କହିଲି ଦେଖିବା ଏଇ ନମ୍ବରକୁୁ କଲ୍ କରେ ଟିକେ। ଆ ମତେ ନହେଲେ ଚାରିଟା କରିଦେବେ ଆପଣ ତିନି ଚାରିଟା। ମୋର ଏଇଟା ଗୋଟେ କଲା ଆପଣଙ୍କୁ ହେଲା ମୁଁ ଆଉ ତିନ ଚିଟା ଆପଣଙ୍କୁ କରିଦେବି ଆମର ହେଇଯିବ ପା ପ୍ଲେଟ୍ ହେଇଯିବ ଆଉ।
ହଁ ଯେତେବେଳେ ପ୍ରିୟ ହଁ ଆପଣ କଣ କରିବେ କିନ୍ତୁ ମୁଁ ଦିନରେ ହେଇପାରିବିନି ଆଜି ଡ୍ୟୁଟି ଯାଇନି ବୋଲି ଦିନରେ ଫ୍ରି ଅଛି ମୁଁ ସାତଟା ପରେ ଫ୍ରି ହେଇଯିବି।
ସାର୍ ମୁଁ ବି ସେ ମୁଁ କୋଉ ଫ୍ରି ହୁଏ କି ମୁଁ ତ ସ୍କୁଲରେ ଆସିବି ଗୋଟିଏ ରୋଷେଇ ବାସ କରିକି କା ବିି କାମଧନ୍ଦା ସାରିଲା ବେଳକୁ ଚାରିଟା ଚାରିଟା ବେଳକୁ ମୋର ଟୁଇସନ ପିଲା ଆସିବେ। ଟ୍ୟୁସନ ଚାରିଟାରେ ପୁରା ନଅଟା ଯାଏ ମାନେ ପୁରା ପ୍ୟାକ୍ ଅଛି ମୁଁ। ଆଉ ମୋତେ ଟାଇମ୍ କେତେବେଳେ କି?
ମତେ ବି ଟାଇମ ନାହିଁ ମୁଁ ପା କହୁଛି କାଲିଠୁ ହିଁ ମୁଁ ଷ୍ଟାର୍ଟ କରିଛି।
ଓ ହୋ।
ହଁ ତାପରେ ଆଉ ଗୋଟେ ମାନେ ସରିଗଲେ ଆମର। ଯୋଉ ନେଷଟେ ଟାକସ ଦେବେ ରିକିନ ଟା ସେଇଟା ହେଲା ଟିକେ ସୁବିଧା। କାହା ସାଙ୍ଗରେ କଣ୍ଟାକ୍ଟ କରିବାର ନା ଲେଖିକି ଆପଣ ପଠେଇଦେଲେ। ଆଉ ଏ ଖୋଜି ଖୋଜି କି ବାଛି କି କଣ କଲେ ଆଳକୁ
ହଁ ମତେ ଦେବେନି ବଧେ ଏତେ ଦିନ ହେଇଗଲାଣି ମୋର ଟାସ୍କ ପୁରା ମୁଁ କରୁନି କିଛି କରୁନି ଆକୁ ଦେବିିନି ଆଉ।
ମତେ ନା ମୋର ବି ବହୁତ ଦିନ ମାନେ ମୋର ଯେବେଠୁ ଦେଲେଣି। ମୋର ଚାରି ପାଞ୍ଚ ଦିନ ପରେ ଯାଇକି ଆକ୍ଟିଭ ହେଲା। ଆକ୍ଟିଭ ହେଲା ପରେ ମୁଁ ଏତେ ସିରିଅସ୍ ନଥିଲି। ବ କରିବି ତ ଆଉ କରିବି ତ କରିବିନି କାଲିଠୁ ହଉଛି କରୁଛି।
ଓହୋ।
ହଁ ମୁଁ କରିବି ତ ଆଉ ସମୟ ନାହିଁ। ସେଆଡୁ ଛୁଆଙ୍କ ସାଙ୍ଗରେ କଚରା କଚର ହେଇକି। ଆସି ଇଆଡେ ଘର କାମ ସାରିକି ଫେରେ ଟିଉସନ ରେ କଚରା କଚରା ହେଇକି ଆଉ କାହା ସାଙ୍ଗେ କଥା ହବାକୁ ମାନେ ମାନେ ପେସେନ୍ସ ରହୁନି।
ଓହୋ।
ଏଇ ଭଳିଆ କଥା ହଁ ହଁ ମ୍ୟାରେଜ କରିଚି।
ହୁଁ। ତ ଆପଣ ହଜବେଣ୍ଡ କଣ କରୁଛନ୍ତି।
ହଜବେନଟେ ଆମର ଏମିତି ମାନେ ଘର ଫର କରିକି ଭଡା ଭଡା ଦିଆ ହେଇଛି। ଗାଡ଼ି ଫାଡ଼ି ଅଛି ଟ୍ରାଭେଲସ ଅଛି ଏଇଭଳି ଆଉ।
ଓହୋ ବିଜନେସ ଗୋଟ କରୁଛନ୍ତି ଆଉ।
ଅ ଆପଣ କେତେ ଭାଇ ଭଉଣୀ।
ଆମେ ଦି ଭାଇ ଦି ଭଉଣୀ।
ଆପଣ ବଡ ନା ସାନ।
ମୋ ଉପରେ ମୋ ବଡ ଭଉଣୀ ଗୋଟେ ଅଛି। ତାପରେ ମୁଁ ମୋ ତଳେ ମୋ ସାନ ଭଉଣୀ ତା ତଳେ ସାନ ଭାଇ।
କି ମ୍ୟାରେଜ କରିଛନ୍ତି ନା କେହି ମ୍ୟାରେଜ କରିନାହାନ୍ତି।
ନା ନା କେହି କରୁନାହାନ୍ତି କେତେ ହେଲା ମୁଁ ଦେଇକି ତେଇଶ ନା ଚବିଶ ଚାଲିଛି। ମତେ ଏବେ କୋଡିଏ ଚାଲିଛି ମୋ ସାନ ଆସିବାକୁ ଅଠର ବର୍ଷ।
ଆଉ ସାନ ଭାଇ କି ଷୋହଳ ନା ସତର ବର୍ଷ।
ଆଚ୍ଛା ଆଚ୍ଛା। ଏଇ ଯ ପୁରା କନ୍ ଏଇ ଯ ପୁରା କାନସ୍ ଟା ନହେଲେ ଗମେଣ୍ଟ ଟା ଯବ୍ ଆପ୍ଲାଏ କରି ମାନେ ଟ୍ରାଏଲ କରିବାର ଅଛି ପ୍ରୋଗ୍ରମ୍।
ହଁ ପଢାପଢି ତ ଚାଲିଛି ପାଠ ପଢା ଚାଲିଛି ସେଥି ଏଠି କାମ ଟା ଶିଖି ଥିଲି ତ କହିଲି କାହିଁ ଏଠି ମିଳୁଛି ଗୋଟେ ଠିକାଦରି କରିବା ପାଇଁ। କାହିଁକି ଠିକାଦାର କରିକି ପିଲା ନେଇ କିଛି କାମ କରୁଛି।
ନାଇଁ ଭଲ ଭଲ ନିହାତି ପାଠପଢା ଆଜିକାଲି ଯୋଉ କମ୍ପିଟିଟ ଉଁ ମାନେ ଯୋ ହେଲାଣି ନିହାତି ମାନେ ପାଠ ପଢା ସାଙ୍ଗରେ ନିହାତି ବ୍ୟାକଅପ୍ ଗୋଟେ ନିହାତି ରହିବା କଥା।
ହଁ
ନିହାତି ଦରକାର କାହିଁକି ଖାଲି ଯଦି ମୁଁ ଯୋଗ୍ୟ ଅଛି। ମୁଁ କାହିଁକି ନ କରିବି। ଯଦିଓ ଯୋଗ୍ୟ। ପିଲା ତ ଅଛନ୍ତି ମାନେ ଇଆଡେ ପା ପାଠ ପଢ଼ା ସାଙ୍ଗରେ ବି କାମ କରିକି ବି ନିଜ ଖର୍ଚ ନିଜ ଉଠେଇ ନିଜ ପାଠ ପଢା ବି ନିଜେ କରୁଛନ୍ତି।
ହଁ ସେଥିଲାଗି ଏଇଆ ଭାବିକି ଆସିକ ବାହାରେ ରହିି କାମ କରୁଛୁ। ଛଅ ମାସ ଥରେ ଯାଉଛଛି ଖାଲି ଏକ୍ଜାମ ଦବା ପାଇଁ। ନହେଲେ ଆଉ ଯାଇନି ଗାଁକୁ।
ଆଉ ଏଠି ବି ମ ପର ପିଲାଙ୍କୁ ଆଣିକି ଏଠି କାମ କରେଇକି ପୁଣି ଛାଡିକି ଏଠି ପଳେଇଗଲା ପରେ ଏଠି କଣ ହବ କଣ ନାଇ। ସବୁ ଦେଖିବାକୁ ପଡୁଛି ନା।
ହଁ ହଁ ନିହାତି ଯା ହଉ ଆକ୍ଟିଭ ଅଛନ୍ତି ପୁରା ଆଉ।
ହଁ। ଆଗକୁ ନ ଭାବିଲେ ପୁଣି କିଏ ପଛରେ ଆଜି ଅଛନ୍ତି କାଲି ନଥିବେ ଘରଲୋକ।
ହଁ ନିହାତି କେହି ଦେବେନି। ମାନେ ମୁଁ ଅନ୍ ଏକ୍ସପିରିଅନ୍ସ ରୁ ବି କହୁଛି।
ହଁ ଯାହେଲେ ଆପଣ ଆଉ ହଁ
କଣ କହିଲେ?
କହିଲି ଆପଣ ମୋ ଠାରୁ ଅଧିକା ଜାଣିଥିବେ ନା ତ ମୁଁ ତ ଏବେ ଏବେ ମାନେ ଏବେ ଏବେ ପଶିଛି ଆପଣ ମ୍ୟାରେଜ କରିଛନ୍ତି ଆପଣ ସେ ମୋ ସିଚୁଏସନ ସବୁ ଗତି କରି ଯାଇଛନ୍ତି ଆପଣ ଜାଣିଥିବେ ମୋ ଠାରୁ ବେଶୀ।
ହଁ ହଁ ସେଇ ବା କହୁଛି ଅନ୍ ଏକ୍ସପିରିଏନ୍ସ ର ଜାଣିଛି ନିଜେ ଯାହା କରିବ ନିଜ ପାଇଁ କାହିଁ କେ କାହା ପାଇଁ କରିବେନି
ହଁ।
ସବୁ ସମସ୍ତେ ସଂସାର ସେୟା ଦୁନିଆ ସେୟା ସବୁ ସେୟା। ଆଜିକାଲି ଯୋଉ ଦୁନିଆରେ ତ ଚାଲିଛି ଯାହା ସଂସ୍ଥା
ହୁଁ।
ଏ ନିଜକୁ ନିଜେ ଯଦି ନ ଅନେଇବ ତ କେହି ଅନେଇବେନି ଆଜି ବାପା ମା ଅନେଇଛନ୍ତି କାଲି ନଥିବେ।
ସେଇ କଥା ବା। ହଁ ଆଜି ଅଛନ୍ତି କାଲି ନଥିବେ ଦୁନିଆ ଟେନସନ। ବାପା ମାଆଙ୍କୁ ଛାଡିକି ଦୁନିଆରେ କେହି ସାଙ୍ଗରେ ମୁଁ ଆଜି ଭାବିଛି ଆଜି ସନ୍ ଡେ ଆଜି ନା ଟିକେ ସମୟ ହଉନି ଦେଖିବା ଭାବିଛି ଯେ ଚିଲି ମସ୍ରୁମ୍ କରିବି ବୋଲି ବର୍ଷା ହଉଚି ଯାଇକି ମସ୍ରୁମ ଆଣିବାକୁ ଫେରେ କଷ୍ଟ।
ଓହୋ।
ମାନେ ଅବଶ୍ୟ ଆମ ଘର ତଳେ ମାନେ ବିକ୍ରି ହଉଛି ମସ୍ରୁମ୍ କିନ୍ତୁ ମୁଁ ତା ଦୋକ ଦୋକାନରୁ ଆଣେନା ସିଏ ଅଲଗା ଦୋକାନରୁୁ ଟିକେ ଆଣେ ଚାଲିକି ଯିବାକୁ ଟିକେ ପଡିବ ଆଉ। ଦେଖିଆ କଣ କରିବି ଆଉ?
ବର୍ଷା ତ ଲାଗି ରହୁଛି ବାହାରୁକୁ ଯିବାକୁ ଭଲ ଲାଗୁନି ବାହାରୁ ଗଲେ ଓଦା ପଚରା ହେଇଯିବ କିଏ ଯିବ ବାହାରକୁ।
କୋତରା ମୋତରା ରେ ଯିବା ପାଇଁ ବି ଇଚ୍ଛା ହଉନି। ହଁ କେତେ ହଁ କେତେବେଳେ ଫାଙ୍କା ହେଲେ ନହେଲେ ମତେ କରିଦବ। ମୁଁ ନହେଲେ ଆଉ ଗୋଟେ କଲ୍ ତୁମକୁ କରିବି।
ହଁ କରିବି ତା ଦେହରେ କିଛି ଅସୁବିଧା ନାହିଁ।
ହଁ ଆକର୍ଟିଭ୍ ରହିଥିବେ ନହେଲେ ଫୋନ୍ କରିକି କରିବି ଆଉ। ଆଛା କୋଉ ଠାକୁରଙ୍କୁ ଆପଣ ଡାକନ୍ତି?
ମହାଦେଶ ଶିବ ଠାକୁରଙ୍କୁ ଟିକେ ମାନେ ଆଉ କିଛି କୋଉ ଠାକୁର ମାନେନି କି ଆଉ ଆଉ କିଛି ଇଏ କରେନି।
ଆଚ୍ଛା ତାହେଲେ ଜାଗର ହେରିକା କରୁଥିବ?
ହଁ।
ତାଙ୍କର ଯେତେ ପର୍ବ ପର୍ବାଣୀ ସବୁ କରେ।
ସେଇ କଥା ପଛେ ମହାଦେବକୁ ଡାକିଲା ମାନେ ଜାଗର ତ କମ୍ପଲସରି କରୁଥିବେ।
ହଁ।
ଆ ନା ପୂଜା ପାଠ ଭଲ ପାଆନ୍ତି?
ହଁ।
ଯା ଦିନରେ ଗୋଟେ ଦିନରେ ପୂଜା ଫୂଜା କିଛି ଛି ମାନେ କରନ୍ତି ନା ନା ବିଲକୁଲ ନାହିଁ ନା କେବେ ଇଚ୍ଛା ହେଲେ?
କେବେ ଇଚ୍ଛା ହେଲେ କେତଳେ କେମିତି ଆଉ।
ଆଚ୍ଛା। କାମରୁ ସିନା ସମୟ ମିଳିଲେ। ମାନେ ମୋ କଥା ବି କହୁଛି କାମରୁ ସିନା ସମୟ ମିଳିଲେ କଣ କରିବେ।
ହଁ ଏଇଟା ତ ସତ କଥା ସକାଳୁ କଣ ମୋର କାମ କଣ ମୁଁ ଡିୟୁଟି ଯିବି ସକାଳ ନଅଟା ବେଳେ ଉଠିବି ଗାଧେଇ ପାଧେଇକି ଦେଇ ଡ୍ୟୁଟି ଯିବୁ। ଡ୍ୟୁଟିରୁ ଆସିବି ପୁଣି ଆସିକି ଏଠି ପିଲାଙ୍କର ଖାଇବେ କଣ କଣ ସବୁ ବୁଝାବୁଝି କରିକି ରୋଷେଇ ବାସ ସେ ଯୋଉ କରିବେ ରୋଷେଇ ବାସ ମୁଁ ବସିକି ଫୋନ ଚଲାଏ ନହେଲେ କିଏ ଯଦି ମେସେଜ୍ କଲା ତ କିଏ କଲ୍ କଲା କେରିଆ ଆପ୍ ରୁ କଥା ହେବି ନହେଲେ ଘରୁ କଲ୍ କରିକି କଥା ହେଇଯାଏ ଟିକେ। ଖାଇ ପି ଦେଇକି